ହାଲୋ।
ଆଜ୍ଞା ନମସ୍କାର।
ନମସ୍କାର, କିପରି ଅଛନ୍ତି?
ଭଲ ଅଛି।ଆପଣ କିପରି ଅଛନ୍ତି?
ଭଲ ଅଛି।
ଆଉ ଦେହ ପାହା?
ହଁ ଦେହ ଭଲ ଅଛି।ଆପଣଙ୍କର?
ହୁଁ ମୋର ବି ଭଲ ଅଛି।
କଣ ଗୋଟେ ପଚାରି ବୋଲି କହୁଥିଲ।
ହଁ ଯୋଉ ଭାରତର ଐତିହ୍ୟ। ଓ ଓଡିଶାର ସଂସ୍କୃତି ବିଷୟରେ ମାନେ ସେ ଭାରତର ଐତିହ୍ୟ ଓଡିଶାର ସଂସ୍କୃତି ବିଷୟରେ ଟିକେ କହିଥାନ୍ତ।
ଓହୋ ଓଡିଶାର ସଂସ୍କୃତି ବିଷୟରେ।
ଆଜ୍ଞା।
ତ ଆପଣ ଲେଖିବେ ନା ମନେ ରଖି ଲେଖିବେ।
ମନେ ରଖି ଲେଖିବି ଆପଣ ଡାକନ୍ତୁ।
ଅଁ, ହଁ। ଆଉ ଶୁଣନ୍ତୁ। ଭାରତର ସଭ୍ୟତା ଖୁବ୍ ପ୍ରାଚୀନ। ଯୁଗେ ଯୁଗେ କେତେ ମୁନି ଋଷି ଓ ମହାପୁରୁଷ ଏ ମାଟିରେ ଜନ୍ମଗ୍ରହଣ କରି ଏହାର ସଂସ୍କୃତିକୁ ପରିପୃଷ୍ଟ କରିଛନ୍ତି।
ଆଜ୍ଞା।
ଭାରତୀୟ ସଂସ୍କୃତିର ଆ ଧାରା ହେଉଛି ଆଧ୍ୟାତ୍ମିକତା।
ଆଜ୍ଞା।
ଭାରତୀୟ ମାନଙ୍କର ବ୍ୟକ୍ତିଗତ ଓ ସାମାଜିକ ଆଦର୍ଶ ତଥା ବିଜ୍ଞାନ, ସାହିତ୍ୟ, ସଙ୍ଗୀତ, ଚିତ୍ରକଳା ସ୍ଥାପତ୍ୟ ଧର୍ମ ଶିକ୍ଷା ଇତ୍ୟାଦି ସମସ୍ତ ସାଂସ୍କୃତିକ ବିଭବ ମୂଳରେ ଆଧ୍ୟାତ୍ମିକତା ଭାବ ଧାରା ନିହିତ।
ଆଜ୍ଞା।
ଏହି ଉଚ୍ଚ ଆଦର୍ଶ ବୋଧ ଭାରତୀୟ ମାନଙ୍କୁ ସମଗ୍ର ମାନବ ଜାତି ମଧ୍ୟରେ ଏକ ବିଶିଷ୍ଟ ଜାତି ରୂପେ ପ୍ରତିଷ୍ଠିତ କରାଯାଇଛି। ଆମ ଓଡିଶାର ସଂସ୍କୃତି ଏହି ମହାନ ଭାରତୀୟ ସଂସ୍ କୃତିର ଅବଚ୍ଛେଦ୍ୟ ଅଙ୍ଗ ବୋଲି କୁହାଯାଇଛି।
ଆଜ୍ଞା, ଆଜ୍ଞା, ବୁଝିପାଇଲି।
ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ। ଯେଉଁ ଜା ବ୍ୟକ୍ତିର ଆଦର୍ଶ ଚିନ୍ତାଧାରା ଜ୍ଞାନ, ସୁୃଜନୀ ଶକ୍ତି ଓ ଆତ୍ମବିଶ୍ୱାସ ଯେତେ ବିସ୍ତୃତ ସେଇ ଜାତିର ସଂସ୍କୃତି ସେତେ ଉନ୍ନତ।
ଆଜ୍ଞା।
ଏହି ଦୃଷ୍ଟିରୁ ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ ସର୍ବଦା ବିଦ୍ୟମାନ ।ଓଡ଼ିଶା ଆପଣର ଆପଣର ସ୍ୱତନ୍ତ୍ର ଆଦର୍ଶ ଓ ପରମ୍ପରା କୁ ନେଇ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଛି।
ଆଜ୍ଞା।
ଉତ୍କଳର ସଂସ୍କୃତିକୁ ସମୃଦ୍ଧ କରିଚି ଏହାର ଐତିହାସିକ ଘଟଣାବଳୀ। ଓଡିଆ ଜାତିର ବୀରତ୍ୱ ଯୋଗୁ ଓଡ଼ିଶାର ସୀମା ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା।
ଆଜ୍ଞା, ଆଜ୍ଞା,
ଏହି ଓଡ଼ିଶାରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ।
ଆଜ୍ଞା।
ବ୍ୟକ୍ତିଗତ ସ୍ଵାର୍ଥକୁ ସମୂହ ସ୍ଵାର୍ଥ ପାଇଁ ଅକାତରରେ ବଳି ଦେବା ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ ବୋଲି କୁହାଯାଇଛି।
ଆଜ୍ଞା।
ଧର୍ମବଦ୍ଧ କାହାଣୀ ତାହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ବୋଲି କୁହାଯାଇଛି।
ଆଜ୍ଞା ଆଜ୍ଞା।
ସମଗ୍ର ବସୁଧାକୁ ଗୋଟିଏ କୁଟୁମ୍ବ ଭାବି ସମୁଦାୟ ମାନବ ଜାତିର ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ ସ ଶିବ ସର୍ବୋପରି ଜଗନ୍ନାଥ ଆରାଧନା ମାଧ୍ୟମରେ ଓଡିଶା ଏହି ସେ ଶିବ ସର୍ବ ପରି ଜଗନଥ ଆରାଧନା ମାଧ୍ୟମରେ ଓଡ଼ିଶା ଏଇ ଆଦର୍ଶକୁ ଯୁଗେ ଯୁଗେ ଅନୁସରଣ କରେ ଆସିଛି ସମଗ୍ର ବିଶ୍ଵକୁ ଏଇ ସଂସ୍କୃତି ଦେଇଛି ଶାନ୍ତି, ସମତା ଓ ଭ୍ରାତୃତବର ଦିଗ୍ଦର୍ଶନ।
ଆଜ୍ଞା ଯୋଉଟା କୁହନ୍ତି ବସୁଦେବ କୁଟୁମ୍ବକମ୍ ଯୋଉଟା ମାନେ ସମସ୍ତେ ଏକାଠି, ହଁ।
ଓଡ଼ିଶାର ସଂସ୍କୃତି ଓ ଲୋକାଚାରରେ ପର୍ବପର୍ବାଣିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି, ଆନନ୍ଦ ଉତ୍ସବ ପ୍ର୍ରିୟ ଓଡ଼ିଆମାନେ ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିନରେ ନାନା ପୂଜା ଓଷା ବ୍ରତ ପାଳନ କରନ୍ତି।
ଯେପରି ଆଜି ରଜ।
ହଁ। ହଁ। ଗୃହ ଶରୀର ଓ ମନ ମନକୁ ନିର୍ମଳ କରି ବିଶ୍ୱାସ ଓ ନିଷ୍ଠାର ସହ ପୂଜା ଅର୍ଚ୍ଚନା ମାଧ୍ୟମରେ ଜଗତର ହିତ ପାଇଁ ଦେବତାଙ୍କ ଆଶୀର୍ବାଦ ଭିକ୍ଷା କରିବା ଏହି ପୂଜା ପାର୍ବଣର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ଏହା ଦ୍ଵାରା ସତ୍ୟ ଦୟା, ନିଷ୍ଠା, ପବିତ୍ରତା ଆଦି ଗୁଣର ବିକାଶ ଘଟେ।
ଆଜ୍ଞା।
ସମାଜରେ ପରସ୍ପର ମଧ୍ୟରେ ମିତ୍ରତା ବୃଦ୍ଧି ପାଏ। ମହାପ୍ରସାଦ, ମକର, ଚାଉଳ, ଆମ୍ବ ବଉଳ ଇତ୍ୟାଦି ଦେଇ ବନ୍ଧୁ ହେବା ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା ବୋଲି କୁହାଯାଏ।
ଆଜ୍ଞା ଆଜ୍ଞା ବୁଝିପାଇଲିି।
ଜାତୀୟ ସଂହତି ଓ ଏକତାର ସହାୟକ ବୋଲି କୁହାଯାଏ।
ଆଜ୍ଞା ଆଜ୍ଞା।
ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ସ୍ୱାକ୍ଷର ବହନ କରିଛି। ଏହାର ବିଭିନ୍ନ ଶିଳାଲିପି ଓ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ଓ ରାଜାରାଣୀ ମନ୍ଦିର। ଏସବୁ ଯେମିତି କିି ଖିଚିର କିଚକେଶ୍ଵରୀ ମନ୍ଦିର। ଦେହରେ ଖୋଦିତ ମୂର୍ତ୍ତି ଓ ବିଭିନ୍ନ ଚିତ୍ର କଳା ଏଇ ଜା ସିର କଳା ଚାତୁରା ଚାତୁରୀର ନିର୍ଦ ବୋଲି କୁହାଯାଇଛି। ଏସବୁ କୀର୍ତ୍ତିକୁ ସ୍ଵ ଚକ୍ଷୁରେ ଦେଖିବା ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଓଡ଼ିଶାକୁ ଆସୁଛନ୍ତି।
ଆଜ୍ଞା।
ଭାସ୍କର୍ଯ୍ୟ ପରି ଓଡ଼ିଶାର କାରୁଶିଳ୍ପ ମଧ୍ୟ ଅତି ଉଚ୍ଚକୋଟିର ବୋଲି କୁହାଯାଇଛି।
ଆଜ୍ଞା ଆଜ୍ଞା ବୁଝିପାଇଲି।
ସୁନା ରୂପାର ତାରକସୀ କାମ ବି ତଳର ସୂକ୍ଷ୍ମ କାରୁକାର୍ଯ୍ୟ ମୁର୍ଣ୍ଣୟ ଶି ଶିଳ୍ପ ଶିଙ୍ଗରୁ ତିଆରି ବିଭିନ୍ନ ପଦାର୍ଥ, ଚାନ୍ଦୁଆ, ପଟ୍ଟଚିତ୍ର ଆଦି ଦେଖିଲେ କିଏ ବି
ଆଜ୍ଞା ଆଜ୍ଞା। ତୋର ତ ବହୁତ ଆନନ୍ଦ।
ହଁ ହଁ ବହୁତ। ବହୁତ ଆନନ୍ଦଦାୟକ ମଧ୍ୟ।
ଆଜ୍ଞା।
ଓଡିଶାର ବସ୍ତ୍ରଶିଳ୍ପ ସମଗ୍ର ପୃଥିବୀରେ ଆଦର ଲାଭ କରିଛି ସମ୍ବଲପୁର ବ୍ରହ୍ମପୁର ଓ ନୂଆପାଟଣାର ହାତବୁଣା ବସ୍ତ୍ର ଓଡ଼ିଆ କାରିଗର ହାତର କଳା କଳାନୀ ପୂରଣ ପରିଚା ପରିଚାୟକ ବୟନ ଶିଳ୍ପରେ ଓଡିଶା ପ୍ରାଚୀନ କାଳରୁ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଥିଲା।
ଆଜ୍ଞା।
ସୂଷ୍ମ ବସ୍ତ୍ର ଓ ନାନା ପନ୍ୟ୍ ଦ୍ରବ୍ୟ ନେଇ ବୋଇତ ଚଳାଇ ଓଡ଼ିଆ ସାଧବ ବ୍ୟବସାୟ ବାଣିଜ୍ୟ କରୁଥିଲା।
ଆଜ୍ଞା।
ଦରିଆ ସେପାରୀରେ ବାଣିଜ୍ୟ ବ୍ୟବସାୟ କରିବା ସଙ୍ଗେ ସଙ୍ଗେ ସେ ବିଦେଶର ଲୋକମାନଙ୍କୁ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧି ରଖିଥିଲା।
ଆଜ୍ଞା।
ଓଡ଼ିଶାର ଜାତୀୟ ଜୀବନକୁ ପ୍ରାଣବନ୍ତ କରି ରଖିଛି ଏହାର ଭାଷା ଓ ସାହିତ୍ୟ।
ଆଜ୍ଞା ଆଜ୍ଞା।
ଓଡ଼ିଆ ଭାଷା ପୃଥିବୀର ଅନ୍ୟାନ୍ୟ ଉନ୍ନତ ଭାଷଣମାନଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଇଛି।
ଆଜ୍ଞା।
ଏହାର ନିଜସ୍ୱ ଲିପି ରହିଛି। ଏହି ଭାଷାରେ ରଚିତ ମହାଭାରତ ରାମାୟଣ ଭାଗବତ ତଥା ବହୁ ପୁରାଣ ବହୁ କାବ୍ୟ କବିତା ଏହାର ସଂସ୍କୃତିକୁ ସମୃଦ୍ଧ କରିଛି।
ଆଜ୍ଞା ମୁଁ ତ ସବୁ ପଢିଛି ଭାଗବତ ରାମାୟଣ ମହାଭାରତ ଇତ୍ୟାଦି ଇତ୍ୟାଦି ସବୁ ପଢିଛି।
ସବୁ ତ ଶିକ୍ଷା ଅର୍ଜନ ଆପଣ କରିଥିବେ ଆଉ ଏହି ରଚନାବଳିୀ ଓଡିଶାର ପୁରପଲ୍ଲୀରେ ଘରେ ଘରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହାକାରେ ପାଠ କରାଯାଏ ଯେମିତିକି ଆପଣଙ୍କ ଘରେ ଆପଣ ପଢିଛନ୍ତି କହିଲେ। ଏମିତି ଆଉ ଓଡିଆ ଭାଷାରେ ପ୍ରଚଳିତ ବହୁତ ତ ଢଗ ଡମାଳି
ହଁ ଯୋଉ ଢଗ ମାରନ୍ତି ସବୁ ହଁ।
ଅମୂଲ୍ୟ ସମ୍ପଦ ବୋଲି କୁହାଯାଇଛି।
ହଁ ସେଇଗୁଡା ସବୁ ଆମର ପୁରା ବହୁତ ମୂଲ୍ୟର ପଦାର୍ଥ ଯୋଉଟା କୁହନ୍ତି ସେଇଟା
ହଁ ହଁ ହଁ ହଁ ସେ ତ ଆପଣଙ୍କୁ ଆସିନି।
ଆଜ୍ଞା କହିବି କି ଗୋଟେ ଢଗ?
ହଁ କହୁନାହାନ୍ତି।
ରୁହ ଟିକେ ରୁହ ମନେ ପକେଇବାକୁ ପଡିବ ଢଗ ଟା କଣ ଯୋଉ ଗୋଟେ ଢଗ ନାଇଁ ଯୁ କୁହନ୍ତିନି ଏ ବାଟରେ ଯାଉଥିଲେ ମଉସ ହାତ ମାରିଦେଲେ ପଇସା
ଆଜ୍ଞା ଆଜ୍ଞା।
ସେଟା କଣ କହିବେ ତେଲୁଗୁଣି?
ହଁ ଜାଣିଛନ୍ତି ଆପଣ ଆଉ।
ସେଇଆ।
ହଉ ହଉ ଆଉ ଅଳ୍ପ କିଛି ଆପଣ ଶୁଣି ଦିଅନ୍ତୁ ଲେଖିଦେବେ ଆଉ।
ଆଜ୍ଞା।
ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟ ଅନ୍ୟତମ ହଉଛି ବିଭବ। ଓଡ଼ିଶାର ଉଚ୍ଚକୋଟିର ନୃତ୍ୟ ଓ ସଙ୍ଗୀତ ଏହାର ମହାନ ସଂସ୍କୃତିର ନିର୍ଦର୍ଶନ ଛନ୍ଦମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟ ମାନଙ୍କ ମଧ୍ୟ ମଧ୍ୟରେ ଓଡିଶୀ ନୃତ୍ୟ ର ସ୍ଥାନ ସ୍ଵତନ୍ତ୍ର ବୋଲି କୁହାଯାଇଛି।
ଆଜ୍ଞା।
ଓଡିଶାର ବିଭିନ୍ନ ଅଞ୍ଚଳର ଲୋକ ପରମ୍ପରାକୁ ନେଇ ଗଢି ଉଠିଥିବା ସମ୍ବଲପୁରୀ ଛଉ ଦଣ୍ଡ ପାଇକ ରଣ ପାଉ ଗୋଟି ପୁଅ ଆଦି ମଧ୍ୟ ଲୋକନୃତ୍ୟ ଜୀବନକୁ ସରସ ସୁନ୍ଦର କରି ଥାଏ।
ଆଜ୍ଞା ଯେମିତିକ ଆମ ଓଡିଶାର ଓଡିଶି।
ହଁ ଯେମିତି ପାଲା ଦାସକାଠିଆ ଯା ତ୍ରା ରାସ ଲୀଳା ପ୍ରଭୃତି ମାଧ୍ୟମରେ ଓଡିଆ ସାହି ତ୍ୟ ବହୁ କାଳରୁ ସୁପ୍ରଚାରିତ ହୋଇ ଓଡିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରି
ଆଜ୍ଞା ଆଜ୍ଞା।
ଶା ରେ ନୁହେଁ ଦେଶ ଦେଶ ନ୍ତାରେ ରେ ମଧ୍ୟ ଓଡିଶାର ନୃତ୍ୟ କଳା ବେଶ ଆଦୃତ ବୋଲି କୁହାଯାଇ
ଆଜ୍ଞା।
ଏହା ଦ୍ୱାରା ଓଡ଼ିଶାର ସଂସ୍କୃତି ସମଗ୍ର ବିଶ୍ଵରେ ପ୍ରତିଷ୍ଠା ଲାଭ କରିଛି।
ଆଜ୍ଞା।
ଓଡିଶାର ସାମାଜିକ ପାର ଜୀବନ ଅତି ମଧୁର ଓଡିଆ ପରିବାରରେ ସମସ୍ତେ ପରସ୍ପର ସ୍ନେହ ପ୍ରୀତି ଓ ଆଦର ଯତ୍ନରେ ବନ୍ଧା ବୋଲି କୁହାଯାଇଛି।
ଆଜ୍ଞା ଆଜ୍ଞା ଯେମିତି ଆପଣ ମୁଁ। ଉଦାହରଣ ।
ହଁ ହଁ ବିଭିନ୍ନ ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧବ ମାନଙ୍କର ଉପସ୍ଥିତି ଉତ୍ସବକୁ ଆନନ୍ଦ ମୁଖର କରିଥାଏ ।
ଯେମତି ଆଜି ରଜ ଘରକୁ ମାଉସୀ ମଉସା ସା ସବୁ ଆଇଛନ୍ତି । ମାମୁଁ ପୁଅ, ମାମୁଁ ଝିଅ ସେମିତି ଆଉ ।
ହଁ ବିପଦ ଆପଦରେ ପଡୋଶୀ ତଥା ଅନ୍ୟମାନଙ୍କ ସାହାଯ୍ୟ ମଧ୍ୟ ଦୁଃଖକୁ ଅନେକ ପରିମାଣରେ ଲାଘବ କରେ ବୋଲି କୁହାଯାଇଛି ।
ଆଜ୍ଞା ଆଜ୍ଞା ।
ଅତିଥି ପରାୟଣତା ଓଡିଆ ଜାତିର ଅନ୍ୟତମ ବୈଶିଷ୍ଟ୍ୟ ବୋଲି କୁହାଯାଇଛି। ବସନ କୁଷ ଷଣ ଓ ଚଳନୀରେ ଓଡିଆ ମାନେ ସାଧାରଣତଃ ଆଡ଼ମ୍ବର ଶୂନ୍ୟ ଓ ସରଳ ବାହ୍ୟ ଚାକଚକ୍ୟ ଅପେକ୍ଷାର ଅନ୍ତରର ସଦଗୁଣରେ ମଣ୍ଡିତ ହେବାକୁ ଓଡିଆ ଶ୍ରେୟମନକରେ ବୋଲି କୁହାଯାଇଛି ।
ଆଜ୍ଞା ଧନ୍ୟବାଦ ମତେ ଏତିକି ଜଣେଇଥିବାରୁ । ଯାହାହଉ ମୁଁ ଆପଣଙ୍କ ପ୍ରତି ପୁରା ଚିର ଉପକୃତ ଧନ୍ୟବାଦ । ଆପଣଙ୍କ ବାର୍ତ୍ତା ଶୁଣି ମୁଁ ବହୁତ ଖୁସି ଅଛି । ଆଉ ମୁଁ ଏପଥରକ ରଖ ରଖୁଛି ଉମ୍- ମୁଁ ଟିକେ କାମ ଅଛି ମୁଁ ଟିକେ ଯିବି କାମ କରିବାକୁ ।
ତ ଆପଣ ଆପଣଙ୍କ କାର୍ଯ୍ୟରେ କାର୍ଯ୍ୟ ଆରମ୍ଭ କରନ୍ତୁ । ଆମ୍ଭେ ରଖୁଛୁ ଆପଣ ମନ ଧ୍ୟାନ ଦେଇ ଶୁଣିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ । ଆଉ ଆପଣ କାର୍ଯ୍ୟରେ ଲଗେଇବେ ଯଦି ଆମେ ଚିର ଉପକୃତ ହେବୁ ।
ଧନ୍ୟବାଦ । ଧନ୍ୟବାଦ ରଖୁଛି ଆଜ୍ଞା ନମସ୍କାର ।